ହାଲୋ ହଁ।
କଣ କରୁଥୁଲେ?
ନାଇଁ ଏଇଠି ବସିଚି, ଆଉ ଆପଣ?
ହ ମୁଁ ବି ବସିଚି ବର୍ଷା ତ ହଉଚି। ସିଆଡ଼େ ବର୍ଷା ହଉଚି କି ନାଇଁ ନାଁ।
ନାହିଁ। ଇଆଡ଼େ ଖରା ଡିଜାଇନ୍।
ଆମର ତ ବର୍ଷା ରାତି ରାତିରେ ହଉଥୁଲା ଏବେ ସକାଳେ ପୁଣି ବର୍ଷା ଚାଲଚି ଏବେ ଟିକେ ଛାଡ଼ିଚି ଖରା ହେଇନି କିନ୍ତୁ ବର୍ଷା ଛାଡ଼ିଯାଇଚି ଟିକେ ଆଉ।
ନାଇଁ ରାତିରେ ହୋଉଥୁଲା ଏବେ ଟିକେ ଖରା ପକେଇଲାଣି।
ହଁ। ଆମର ସକାଳୁ ବହୁତ ଜୋର ବର୍ଷା ହଉଥୁଲା ମାନେ ଏ ବ ଯାଇକି ଏବେ ଏଇ ନଅଟା ସାଢ଼େ ନଅଟା ବେଳୁକୁ ଛାଡ଼ିଲା। ମାନେ ଜୋରେ ପୁରା ବର୍ଷା ହଉଥୁଲା।
ହଁ ହଁ। ଆ ଲଗାପ ଅଛି ବୋଲି ସେଥି ପାଇଁ ସେ କରୁଛି ଆଉ।
ହୁଁ ହ। ଆମ ଘର ଦି ସାଇଡ଼ ରେ ମାନେ ଟିକେ ପଡ଼ିଆ ଭଳିଆ ଅଛି ଯେ ସେଇଟା ପୁରା ପାଣି ଫୁଲ୍ ହୋଇଯାଇଛି।
ହଁ ଏଟା ବିଲବାଡି ତ ସବୁ ଫୁଲୁ ଆଉ।
ହଁ ପରା।
ହଁ।
ଆଉ ଘରେ କଣ କରୁଛନ୍ତି ସମସ୍ତେ?
ହଁ ଏଇ ରୋଷେଇରେ ସବୁ ଲାଗିଛନ୍ତି ଆଉ।
ମୁଁ ତ ଆଜି ଯାଇଥାନ୍ତି ଯେ ମୋର ମାନେ ଢେଙ୍କାନାଳ ଗାଁକୁ ଯିବାର ଥିଲା। ଯିବାର ଥିଲା ଯେ ବର୍ଷା ଲାଗି ଆଉ ଯାଇପାରିଲିନି। ସନ୍ଧ୍ୟାବେେଳେ ଯାଉଛି ଯଦି ବର୍ଷା ଛାଡି ଯାଇଥିବ ପୁରା ତାହେଲେ ଯିବି।
ହଁ କିଏ କିଏ ଆସିବ ଫ୍ୟାମିଲି ନା ଏକୁଟିଆ।
ନାହିଁ ମୁଁ ଏକୁଟିଆ ଯିବି। ମୋ ସାଙ୍ଗର ଗୋଟେ ବାହାଘର ଅଛି ଯେ ହଁ ବସ୍ ରେ ନହେଲେ ଟ୍ରେନରେ ଟ୍ରେନ୍ ଟା କମ୍ ଟାଇମ୍ ଲାଗୁଛି ଟ୍ରେନ୍ ରେ ଗଲେ।
ଓହୋ ହଁ ହଁ ଟ୍ରେନ ରେ ଜଲଦି ଟିକେ ଆସିହେବ।
ହଁ ମାନେ ଆମର ଏଠି ପାଖ ଷ୍ଟେସନ ହେଉଛି ରେଢାଖୋଲ। ସେଠୁ ସେଠୁ ଗଲେ ଢେଙ୍କାନାଳରେ ପହଞ୍ଚିବାକୁ ତିନି ଦି ତିନି ଘଣ୍ଟା ଭିତରେ ପହଞ୍ଚିବ ଯଦି ଟ୍ରେନ୍ ଗଲେ। ଆଉ ବସ୍ ରେ ଗଲେ ବସ୍ ରେ ଗଲେ ଚାରି ପାଞ୍ଚ ଘଣ୍ଟା ଲାଗୁଛି।
ଏଠି ଢେଙ୍କାନାଳ ରେ କିଏ କିଏ ଅଛନ୍ତି?
ଢେଙ୍କାନାଳ ରେ ଦାଦା ଖୁଡ଼ି ଜେଜେମା। ଆଉ ତାଙ୍କ ପୁଅ ଝିଅ ସବୁ ଅଛନ୍ତି ଆଉ। ମୋର ସାଙ୍ଗମାନେ ସବୁ ସେଠି ନା ଆଉ ବାହାଘର ଗୋଟେ ସାଙ୍ଗର ଅଛି ଯେ ପରଦିନ ମୁଁ ଯିବି ଯିବି ତା ବାହାଘରକୁ ଆଉ।
ତମେ ପାସ୍ ଆଉଟ କେବେ ହେଇଥିଲ ଟେନ୍ଥରେ।
ଟେନ୍ଥ ଦୁଇ ହଜାର କୋଡ଼ିଏ।
‌ହିଁ ହୁଁ
ହୁଁ ମାନେ କରୋନା ପୂର୍ବ ବ୍ୟାଚ୍ ଟା।
ହଁ କରୋନା ତ ଦେଲା ଘାଣ୍ଟି ଆମ ବେଳକୁ। ପ୍ଲସ୍ ଥ୍ରୀ ଆମେ କରୁଥିଲୁ ପୁରା ବେକାର ହେଇଗଲା ଦେଢ଼ ବର୍ଷ ଆଉ
ନାଇଁ ଆମର ଆମର ସେଇ ଏ ଟାଇମ୍ ରେ ଟେନ୍ଥ ସରିଲା ପରେ। ପ୍ଲସ୍ ଟୁ ଟାଇମରେ ଆମର ପ୍ଲସ୍ ଟୁ ଫାଷ୍ଟ ୟୀରଟା କରୋନା ହେଲା।
ସେ ତ ଅନଲାଇନ କ୍ଲାସର ହେଲା ପିଲାମାନଙ୍କର ସେଇଠୁ ଆଉ।
ହଁ, ଆମଠୁ ତ ଷ୍ଟାର୍ଟ ହେଇଛି ଆମ-ଆମ ବ୍ୟାଚରୁ ହିଁ ଅନଲାଇନ୍ କ୍ଲାସ୍ ଷ୍ଟାର୍ଟ ହେଲା।
ହଁ ଆମର ଅଛି। ତମେ ତାହେଲେ ଆମର ଝିଅ ହେରିକ ଙ୍କ ବାଚ୍ ର।
ହୁଁ,
ଆମେ କେତେ ଖୁସି ହେଇଥିଲୁ ତିନି ବର୍ଷ ପୁରା ମଜାମସ୍ତି କରିବୁ ସାଙ୍ଗସାଥି। ଦେଢ଼ ବର୍ଷ ମଜାମସ୍ତି ହେଲା। ଆଉ ଦେଢ଼ ବର୍ଷ ବେଳକୁ କୋରୁନା ପଳେଇ ଆସିଲା ଯେ ଆମେ ସବୁ ଅନଲାଇନରେ ଇଜ୍ଜାମ୍ ଦେଲୁ।
ଆମର ତିନି ବର୍ଷ ସେମିତି-ସେମିତି ଦ ପଳେଇଲା ଭଳିଆ ଲାଗିଥିବ।
ହଁ ବା କିଛି ଲାଗିଲାନି ପୁରା ବେକାର ହେଇଗଲା। ତାପରେ ଆମ ପରେ ଚାରି ବର୍ଷ କରିଦେଲାନି କି ଏବେ ପ୍ଲସ୍ ଥ୍ରୀ ଟା। ମୁଁ ହଲେ ଆମ ବେଳକୁ ହୁ ଲାଗୁ କରିଥାନ୍ତା ଆମେ ଆଉ ଗୋତେ ବର୍ଷ ଏକାଠି ହେଇକି ରହିଥାନ୍ତା।
ହଁ ତ ହୁ।
ହଁ-ହଁ ସେଇଟା ଗୋଟେ ଅଫସୋସ୍ ରହିଯାଉଛି ପ୍ଲସ୍ ଥ୍ରୀ ଟାଇ ଟା ପୁରା ୱେଷ୍ଟ ପଳେଇଲା।
ଆମର ପ୍ଲସ୍ ଟୁ ଟା ୱେଷ୍ଟ ଗଲା ହେରି ଗୋଟେ ବର୍ଷ ପୁରା।
ହୁଁ।
ଗୋଟେ ବର୍ଷ ନୁହଁ ପୁରା ଦେଢ଼ ବର୍ଷ ପଳେଇଲା।
ସବୁ ତ ସାର୍ଟିଫିକେଟ ଆଣିଲା ବେଳକୁ ସବୁ ସାଙ୍ଗ ପିଲା କଣ୍ଟ୍ରାକ୍ଟର୍ ରହିଲେନି କିଏ ମ୍ୟାରେଜ୍ କଲେ କିିଏ କୁଆଡ଼େ ଗଲେ ଏକୁଟିଆ।
ହେଇଥାନ୍ତା।
ହଁ ନାଇଁ ମିଶାହେଇଥିଲା ସେମାନଙ୍କ ସହିତ ଆଉ ଲାଷ୍ଟ ମୁମେଣ୍ଟରେ ଦେଖି ହେଇଲାନି। ସେମାନଙ୍କୁ ଆଉ ସାଟିପିକେଟ୍ ଆଣିଲେ କଥା ହେଇକି ଗୋଟେ ଦିନ ସମସ୍ତେ ଯାଇଥିଲେ ହେଇଥାନ୍ତା। କିଏ କେତେବେଳେ ଆସିକି ନେଇଗଲେ ଆଉ କ୍ଲୋଜ୍ ଫ୍ରେଣ୍ଡ ଗଙ୍କ ସହିତ ଆଉ ଦେଖା ହେଇ ପାଇଲାନି।
ହଁ।
ଏବେ ସେଇ ଢେଙ୍କାନାଳରୁ ଗୋଟେ ପିଲାର ମୋର କରୁଛୁ ପିଜି। ତାର ମୋର ପ୍ଲସ୍ ପୁରା କ୍ଲୋଜ୍ ତାର ମୋର ଆମେ ପୁରା କଣ୍ଟ୍ରାକ୍ଟର୍ ଅଛୁ।
ଏବେ ମୋର କିନ୍ତୁ ପ୍ଲସ୍ ଟୁ ପ୍ଲସ୍ ଟୁ ପ୍ଲସ ଥ୍ରୀ ସାଙ୍ଗମାନେ କେହି ବି ଏବେ କଣ୍ଟ୍ରାକ୍ଟର୍ ନାହାନ୍ତି। ମାନେ କଥାବାର୍ତ୍ତା ହେଉଛନ୍ତି ମଝିରେ-ମଝିରେ କିନ୍ତୁ ଆଉ ସେମିତି କ୍ଲୋଜ୍ ରେ ଆଉ କେହି ନାହାନ୍ତି।
କେବଳ କ୍ଲୋଜ ରେ କିଏ ରହିବ ଯିଏ ଛୁଆ ଦିନୁ ହିଁ ସାର୍ ଆମ ସହିତ ନଥିବ।
ହଁ ଏବେ ଯାହାର ବାହାଘର ହବ ମୁଁ ଯିବି ସିଏ ମୋର ଓ ବେଷ୍ଟ ଫ୍ରେଣ୍ଡ ମାନେ ହୁଁ ସ୍କୁଲ୍ ଟାଇମରୁ ସେ ଅଛି। ତା ବାହାଘର ଅଛି ମୁ ଭାବିଥିଲି। ସେଇଆ ମୋର ଢେଙ୍କାନାଲରେ ଜୋରନ୍ଦାବାତ୍ ଜୋରନ୍ଦା।
ଓହୋ।
ସେଇ ପାଖରେ
ହୁଁ ହୁଁ।
ମୁଁ ଭାବିଥିଲି ଆଜି। କି ଯାଇଥିଲେ ଯାଇପାରିଥାନ୍ତି ଦିଦିନ ତାର ହଳଦୀ ମେହେନ୍ଦୀରେ ଯାଇପାରିଥାନ୍ତି। ଆଉ ଆଜି ତ ବର୍ଷା ଏମିତି ଯାଇ ହେଲାନି ଆଜି।
ହଁ ତ ତ ଲଘୁଚାପଟା ହଉଛି ଏମିତି ବର୍ଷା ହଉଛି।
ହଁ
ବର୍ଷା ସିଜିନ ଟା ବି ଆସି ହଁ ବା ସେ ଯୋଉ ପାହାନ୍ତି ପାନ୍ତି ଭାନ୍ତି ବର୍ଷା ହେଇଥିଲା ଆଜି। ନାଇଁ ମୁଁ ବି ଜାଣିନଥିଲି ବର୍ଷା ହଉଛି ବୋଲି। ସେ କଣ ହେଲା କି ବର୍ଷା ହେଲା ମାନେ ଲାଇନଟା କଟି ଦେଉଛି ଲାଇନ୍ କଟିଲେ ସେ ଇନଭେଟର ପଏଣ୍ଟ ନାହିଁ। ସିଲିଂ ଫାନ ବୁଲୁଛି ସିଲି ଲଗାଇ ନଥିଲା ଏଇଟାଣ୍ଡ ଫାଣ୍ଡ ଲଗଥିଲା ଫ୍ୟାନ କି ବନ୍ଦ କଲା। ଦେଖିଲା ବେଳକୁ ବର୍ଷା ଛେଚୁଛି ଆଉ।
ହଁ ପରା।
ଭଲ ହେଲା ବାକି ବର୍ଷା କେତେ ଜୋରେ ଖରା ହଉଥିଲା ଆଉ। ବର୍ଷା ଟିକିଏ ହେଲା ଭଲ ଲାଗୁଛି ପରିବେଶଟା ଟିକେ ଶାନ୍ତ ପଡ଼ିଗଲା।
ହଣପାତରେ ଚାଷୀ ମାନେ ବି ନା ଧାନ ସେ ଆ କରିବେ ବର୍ଷା ନହେଲେ ବି ଆଉ ବିଲରେ ବାଡି ଶୁଖିକି ଥିଲା।
ହଁ।
ହୁଁ ଆଉ କଣ ଖିଆ ପିଆ ହେଇଛି।
ହଁ ସକାଳୁ ଚାଉମିିନ କରିଥିଲୁ।
ବର୍ଷା ପାଗରେ ତ କିଛି କରିବାକୁ ବି ଇଚ୍ଛା ହଉନି।
ହଁ ପା ଏରା ମାନ୍ଦାଳିଆ ପାଗ ଗୋଟେ।
ମୋର ଆଜି ସକାଳୁ ଟାକ୍ସ ଟା ଆସିଲା ଯେ ମୁଁ ସକାଳୁ କରିକି କେତେ ଜଣଙ୍କ ସହିତ କଥା ହେଇଯାଇଥାନ୍ତି କିନ୍ତୁ ବର୍ଷ ବର୍ଷା ଘ ବର୍ଷା ହଉଛି ମଝିରେ ଘଡ଼ଘଡ଼ି ବି ଟିକିଏ ମାରିଲା ମୁଁ କହିଲି ଥାଉ ଏବେ। ନେଟୱାର୍କ ଠିକ୍ ଆସିବନି ସାଉଣ୍ଡୁ ବି ଶୁଭିବନି ମୁଁ ଆଉ କଲିନି କାହାକୁ କିଛି।
ହଁ ନେଟୱାର୍କ ପ୍ରୋବ୍ଲେମ ହଉଛି କଟି ଯାଉଛି କଲ୍ ଗୁଡା ମଝିରେ ମଝିରେ।
ହଁ ହଁ ସେଇଆ। ହଁ ଏବେ ଏବେ ଛାଡିଲା ପରେ ଏବେ କଲି ଆଉ।
ହଁ।
ହୁଁ। ଏବେ ଏଥିରେ ମୋର ପାଞ୍ଚଟା ଆସିଛି ତାପରେ ତାପରେ ବୋଧେ ଆଉ ଆସିବ ଆଉ।
ହଁ କମ୍ପ୍ଲିଟ କରିଦେଲେ ଧୀରେ ଧୀରେ ସେଇଟା ପୁଣି ଦାଖଲ କଲେ ପୁଣି ସେଇଟା ଆସୁଛି। ଚାହିଁବି ଗୋଟେ ଦିନରେ ବି ଟାକ୍ସ କୁ କମ୍ପ୍ଲିଟ ଆଜି କୁ କରିପାର
ହଁ ହଁ ହେଇଯିବ। ଚାହିଁଲେ ଚାହିଁଲେ କରି ହେଇଯିବ କିନ୍ତୁ ଅଲଗା କାମ ବି ଅଛି। କି ମୁଁ ଯିବି ଆଜି ସିଆଡ଼େ ନା ଭାବୁଛି ସନ୍ଧ୍ୟାବେଳେ ପଳେଇବି। ଆଉ କାଲି ଗଲେ ଟାଇମ୍ ହବନି କାଲି ହଳଦୀ ମେହେନ୍ଦି ତାର କରିବେ ଆଉ ଟାଇମ୍ ହବନି କାଲି।
ହଁ।
ସେୟା ମୁଁ ଭାବୁଛି ଆଜି ସନ୍ଧ୍ୟାବେଳେ ନହେଲେ ଦିଟା ତିନିଟା ଆଡକୁ ପଳେଇଲେ ଠିକ୍ ହେବ ଟ୍ରେନ୍ ଅଛି ଦୁଇଟା ତିନିଟାରେ ଗୋଟେ ଟ୍ରେନ୍ ଅଛି। ସେ ସନ୍ଧ୍ଯା ବେଳେ ଗୋଟେ ଟ୍ରେନ୍ ଅଛି।
ମୋ ବେଷ୍ଟୀ ସେମିତି ସେ ବ୍ୟାଙ୍କରେ ଜବ୍ କରୁଛି ସେ ଯୋଉ ଗଅନ୍ଦିଆରେ।
ହୁଁ ହୁଁ।
ତାପରେ ଯୋଉ ତାର ଭୁବନ ରେ ସେ ଥିଲା। ସେଠିକି ତାକୁ ଟ୍ରାନ୍ସପର କରିଦେଲେ ସେ ପଳେଇଲା ସେଠିକି ମୋ ରିଙ୍ଗି ସେରିମୋନି କୁ ସେ ଯେ ସେଦିନ ବୋଧେ ଜଏନ୍ କଲା ଯାଇକି। ସେ ଆଉ ଆସି ପାରିଲାନି କହିଲା କୋଉଠିକି ଯିବି କହ ବାହାଘରକୁ ଯିବି ନା ରିଙ୍ଗ ସେରିମୋନି କୁ ଯିବି ମୁଁ କହିଲି ନାଇଁ ନାଁଇ ତୁ ରିଙ୍ଗ ସେରିମନିକୁ ଆସେନି। ତୁ ବାହାଘରକୁ ନଆସିଲେ କିଛି ହବନି ହି
ସେଇୟା ପରା ମୁଁ ସେମିତି ମୋର ତା ମୋ ସାଙ୍ଗର ଯେତେବେଳେ ରିଙ୍ଗ ସେରିମନି ହେଲା ସେ ସେତେବେଳେ ମୋର ଏକ୍ଜାମ ଚାଲିଥିଲା।
ହଁ ହଁ ଏପ୍ରିଲ୍ ମାସରେ ବାହାଘର ହେଲା ଯେ ମୋ ଦାଦା ମାନେ କିଏ ଆସିପାରିଲେନି ଭଉଣୀ ମାନେ କିଏ ଆସିପାରିଲେନି କାରଣ ଏକ୍ଜାମ ଟାଇମ୍ ସେ ଏପ୍ରିଲ୍ ମାସ ଲାଷ୍ଟ ବେଳକୁ।
ହୁଁ।
ମତେ ସବୁ ଚିଡିଲେ ତୁ ଏମିତି ଗୋଟେ ମାସରେ ବାହାହଉଛୁ ଖରା ଜୋରେ ଗରମ ତା ସହିତ ଆମର ଏଜ୍ଜାମ ଆମେ ଯାଇପାରୁନୁ ନୁ ନା ମ୍ୟାରେ ଆସି ପାରିଲେ ନା ରିଙ୍ଗ ସେରିମନିକି ଆସି ପାରିଲେ ନା ରିସେସ୍ପସନ କୁ ଯାଇପାଇଲେ।
ଏବେ ବ ମାନେ ବେଶୀ ଖରା ବେଶୀ ଖରା ହେଲେ ଟେନସନ୍ ଗୋଟେ ନା ପୁଣି ବର୍ଷା ହେଉଛି କେମିତି ବାହାଘର ହବ ସେଇଟା ବି ଟେନସନ୍।
ହଁ ପା ନାଇଁ ମୁଁ ଯୋଉ ଟାଇମ୍ ରେ ବାହାହେଲି ଏପ୍ରିଲ ମାସ ଯୋଉ ମୁଣ୍ଡ ଫଟା ଖରା ବାବା କହିଲେ ମୁଁ ଗୋଟେ ବଡ ଭୁଲ୍ କରିଦେଲି ତୋ ବାହାଘର ଏ ଯଉ ଏପ୍ରିଲ୍ ମସ ରଖିକି ନା ହି ହି
ଶୀତ ଦିନେ ବାହାଘର କରିବ ଭଲ କିନ୍ତୁ ଶୀତ ଦିନେ ସେ ବେଶୀ ଲଗ୍ନ ନାହିଁ।
ଖରା କିଛି ବି ନଥିବ ଭଲ। କିନ୍ତୁ ଦେହ ହାତ ଏରା କଳା ପଡି ଯାଇଥିବ।
ହଁ ହଁ ଶୀତଦିନେ ବି ସେ କଳାପଡିଯାଇଥିବ।
ଏ ହଁ ପା ଏମିତିରେ ତ ଝିଅ ମାନେ ବାହାଘର ହେଉଛି କିଛି ଖାଇବେନି। ତାପରେ ପୁରା ଶୁଖିକି କଳା କାଠ ଆଉ।
ହଁ ପରା ନାଇଁ ଏଇ ଯୋଉ ବା ବାହାଘର ପୂର୍ବ ଦିନ ପୂର୍ବରୁ କେତେଦିନି ଆଗରୁ ଯୋଉ ପିଠା ଖାଇ ଡାକି ଦିଅନ୍ତି ସବୁ ଘର ଘରକୁ।
ହଁ, ହଁ।
ଖାଇକି ଆ, ସମସ୍ତଙ୍କ ଘରେ ଖାଲି ତେଲ ତେଲ ଜିନିଷ ବେଶି ଖାଇକି ଦେ
ଝାଡା ବାନ୍ତି ହେଇଗଲି ମୋ ଦେଇ ମୋତେ ଡାକିକି ନେଲା ତା ଘରକୁ, ଭୁବନେଶ୍ୱର ଯାଇଥିଲ, ମଟନ୍ ଖାଇଦେଲି ଯେ ମୋର ହଜମ ହେଲାନି କଣ ରାତିରେ ମୁଁ ବି ଝାଡ଼ା ବାନ୍ତି, ମୁଁ କହିଲି ଆଉ କାହା ଘରକୁ ଯିବିନି।
ହଁ ପରା।
ମୁଁ କହିଲି ଆଗରୁ କେହି ଡାକିବନି, ଏ ବାହାଘର ବେଳେ ସବୁ ଡାକିକି ଖୋଇକି ପେଟ ଖରାପ କରିବ। ହୁଁ।
ସେଇ ସେଇ ଖାଇକି ତ ନାଇଁ ଯଦି ଖା-ଯଦି ବି ଅଲଗା ମାନେ ଏ ଏଇ ଭାତ ଭାତ ହୁଅନ୍ତା ସେଇଟା ଖାଇକି ରହି ହେଇଯାନ୍ତା, କିନ୍ ତୁ ଯାହା ଆଉ ଡାକିକି ଜଣେ ଖୁଆଉଛନ୍ତି ମାନେ କଣ ସେମିତି କରିକି ଦେଇ ଦେବେକି। ସାଧା କରିକି ଦେବେ କି ଯାହା ହେଲେ ବି ଭଲ ରେ ଟିକେ କରିକି ଦେବେ।
ଲେ ମୁଁ କହିଲି କି ଆଉ ନାଇଁ ମୋତେ କିଛି ଦବନି, ମୋତେ ଖାଲି ପଖାଳ ଭାତ ଦବ ମୁଁ ଖାଇବି, ମୁଁ ଗରମ ଖାଇବିନି।
ହଁ। ସିଏ ବି ସେମିତି ଆଉ ସମସ୍ତଙ୍କ ଘରେ ଖାଇକି ରହିହବ କେମତି।
ହଁ ଆଉ ହଉ ପରେ କେତେଲେ କଲ୍ କରିବା ଆଉ ହଉ ତାହେଲେ ରଖୁଚୁ।